ହଁ ହଁ ଏଇ ଏଠି ବସିଥିଲି ଆଉ ଏଇ ପୁଅ ଟା ଗଲା ଯେ ଏ ସ୍କୁଲ।
ହୁଁ।
ହଁ।
ତା
ଉଁ ହୁଁ। ଆଉ କଣ ଆପଣଙ୍କ ଆଡେ ପାଗ କେମିତି କଣ? ଆମେ ଏଇଠି ବସିଛୁ ଏବେ ସକାଳ ହଁ ଆପଣଙ୍କର ଟିକେ ନେଟୱାର୍କ ମାନେ ଟିକେ ଯାଆନ୍ତୁ। ଟିକେ ବାହାରକୁ ଯାଆନ୍ତୁ। ହାଲୋ।
ହାଲୋ।
ହାଲୋ ହଁ ଏ ଏପାଳି ଶୁଭିଲା ହଁ ଶୁଭିଲା ଏଇପାଳି କୁହନ୍ତୁ। ହାଲୋ। ହଁ କୁହନ୍ତୁ? ହଁ ଟିକେ ବାହାରକୁ ଆସନ୍ତୁ ବାହାରକୁ ଟିକେ ଆସିଲେ ଭଲ ଶୁବିବ।
ହଁ।
ହୁଁ। ଆଉ କଣ ଆପଣଙ୍କ ଆଡେ ପାଗ କଣ କେମିତି ବ ବର୍ଷା ପାଗ କି କଣ? କୋହଲା ପାଗ କି ଖରା ପାଗ କଣ କେମିତି?
ଆ ବର୍ଷା ହବ। ନାଇଁ ଦି ତିନି ହେଲା ଯୋଉ ବର୍ଷା ହଉନି କି ବର୍ଷା ପୁରା ବର୍ଷା ହବ ବି କଣ କେଜାଣି। ଆଉ ଦେଖୁଛ ତ ଏମିତି ବର୍ଷା ହେଲେ ଯଉ ଘଡଘଡି ଏମିତି ହଉଛି।
ହଁ ବର୍ଷାରେ ନାଇଁ ଏବେ ସବୁ ଚାଷ କୃଷକ ଆମ ଆଡେ ବର୍ଷା ହଉ ମାନେ କାଲି ଯୋଉ ହେଇଥିଲା। ଆଜି କୃଷକ ମାନେ ସବୁ ହଳ କରିବା ପାଇଁ ସବୁ ବିଲ ଚାଷ ବିଲକୁ ଯାଇଛନ୍ତି। ଏପଟେ ତ ସବୁ ଧାନ କିଏ ସ୍ଵର୍ଣ୍ଣ ଧାନ କିଏ ଯୋଉ ଝା ଟି ମାଟି କି ସବୁ ବିଭିନ୍ନ ପ୍ର କିସମର ଧାନ ସବୁ ତଳି ପକେଇଲେଣି। ତଳି ପରେ ସବୁ ମୂଲିଆ ଲଗେଇକି ରୋପଣ କରିବେ ଆ ବିଲରେ ଆଉ। ଆଉ ଏମିତି ସବୁ ଆଉ ବାଡିରେ ତ କିଏ ଜହ୍ନି କିଏ ଭେଣ୍ଡି ଆଉ ବୁଦା କରିକି ସବୁ ଜହ୍ନି ଲଗେଇଛନ୍ତି। କାକୁଡି ବାଡିର କାକୁଡି ପ୍ରତିଦିନ ମାନେ ସାଲାଟ କରାଯାଉଛି। ଏଭଳି ଭାବରେ ଆଉ ସବୁ ଆମର ବାଡିରେ ବିଭିନ୍ନ ପ୍ରକାରର ପନିପରିବା ସବୁ ଲଗା ଯାଇଛି। ଛି ନଜ ଆଉ ବାଇଗଣ ଗଛ ଏଇଭଳି ଭାବରେ ଆଉ।
ଆଉ ଆପଣଙ୍କ ଗ୍ରାମର କଣ ସ
ହଁ ଆମର ବି ତ ଏଇନି ସେ ଯୋଉ ବର୍ଷା ପାଇଁ ଏଇନା ତ ସବୁଆଡେ ସେ ଚାଷ ବାସ ଇଏ ସେ ଚାଲିଛିଇ ସବୁ କୃଷକ ମାନେ ସେ ନେଇକି କିଏ ଟ୍ରାକ୍ଟର ହଉ ଆଜିକାଲି ତ ଯୋଉ ଟ୍ରାକ୍ଟର ସବୁ ହେଲା ଆଗରୁ ହଳ ଯୋଉ ନେଇକି ଚାଷ କରୁ ଥିଲେ ଏବେ ତ ସବୁ ଟ୍ରାକ୍ଟର ଇଏ ନେଇକି ଚାଷ କରୁଛନ୍ତି ସବୁ ଚାଷ କରୁଛନ୍ତି ଘରେ ବି ମାନେ ଆମ ଗାଁ ଗହଳିରେ ଯୋଉ ସାରୁ ଲଗାନ୍ତି ସଜ। ଚା ଷ କରି ସାରୁ ଧାଡି ଧାଡି କରିକି ଇଏ କରିକି ସାରୁ ଲଗଉଛନ୍ତି ଆଉ ଯାହା ସବୁ ପନିପରିବା ପନ ର ଇଏ ବିଭିନ୍ନ ପ୍ରକାର ପନିପରିବା ବି ଲଗଉଛନ୍ତି ଆଉ ଏମିତି ଆଉ ଆଉ ଜଲନ କୁଆଡେ ବୁଲି ଯାଆନ୍ତେ
ହଉ ଯଉ ଆମର ତ ଏପଟେ ଆମେ ସବୁ ଯାଇଥିଲୁ ଏବେ ବୁଲି ଟିକେ କହିଲେ ଉ ଯୋଉ ତିରୁପତି ତିରୁପତି ହେଲା ଓଡ଼ିଶାର ମାନେ ଭାରତର ସବୁଠୁ ଧନୀ ମନ୍ଦିର ହେଲେ କଣ ତିରୁପତି ସବୁ ମାନେ ତାଙ୍କର ବହୁତ ସୁନା ସେ ଅଳଙ୍କାର ସବୁ ସୁନାରେ ତିଆରି ହେଇଛନ୍ତି ସୁନାର ମନ୍ଦିର ସବୁ ସବୁଠୁ ଧନୀ ମନ୍ଦିର କହିବାକୁ ଗଲେ ହେଲେ ତିରୁପତି ଆଉ ସେଟା ସାତଟା ପର୍ବ ତ ଏମିତି ସବୁ ମାନେ ପାର କରିକି ତମେ ଯାଇକି ପ୍ରୁ ଆମର ଯେମିତି ଏଠି ବଡ ଠାକୁର ଜଗତର ନାଥ ଜଗନ୍ନାଥ ସେପଟେ ଆନ୍ଧ୍ରା ପଟେ ସେଠି ମାନେ ସେମାନଙ୍କର ହେଲେ ପ୍ରତ୍ୟେକ ତିରୁପତି ଆମର ଯେମିତି ଜଗତରନାଥ ଜଗନ୍ନାଥ ତାଙ୍କର ସେମିତି ତିରୁପତି ଆଉ ଉ ହ୍ୟାଲୋ ଉଁ ଆଉ ସେଠି ଗୋଟେ ମାନେ ଏମିତି ଇଏ ଯେ ସେଠି ସବୁ ମୁ ଲଣ୍ଡନ କରନ୍ତି ଝିଅ ପିଲା ହଉ ପୁଅ ପିଲା ଆମେ ଯେମିତି ଛୋଟ ପିଲାମାନାନଙ୍କୁ କେବଳ ନଣ୍ଡା କରାଯାଏ କିନ୍ତୁ ସେଠି ମାନେ ତାଙ୍କର ପ୍ରଶ୍ନ ଅଛି ଯେ ଆମ କୌଣସି ମାନସିକ କରିବା ପାଇଁ ତାଙ୍କର ଚୁଟି ସବୁ ଝିଅ ପିଲା ସ୍ତ୍ରୀ ଲୋକ କଣ ବୟସ୍କ ଲୋକ ସମସ୍ତେ ମୁଁ ନଣ୍ଡା ହେବି ମାନେ ଯାଇକି ସେ ରୁପତିରେ ସବୁଠି ନଣ୍ଡାକ ହେବେ ସମସ୍ତେ ସେଇଟା ଗୋଟେ ତାଙ୍କର ପ୍ରଥା ଅଛି ସେ ଆଉ ଆମର ଯେମିତି ଛୋଟ ପିଲାମାନଙ୍କୁ କେବଳ ଖାଲି ନଣ୍ଡା କରାଯାଏ ମାନସିକ କଲେ ଆମର କିନ୍ତୁ ସେଠି ଏମିତି ସି ମାନେ ଅ ସେ ପ୍ରଥା ଆଉ
ହଁ ସେଠି ହ ଆଉ ତମେ ତ କହିଲଣି ସେ ଯୋଉ ତିରୁପତିରେ ଏମିତି ସବୁ ଇଏ ଠା କ୍ର ବିଷୟରେ ଆଉ ହଁ ମୋ ଶୁଣିକି ତମଠୁ ଭଲ ଲାଗିଲା ଯିବା ପାଇଁ ଇଚଛା ହଉଛି ଭାରି ଆଉ ଦେଖିବା ଆଉ କେବେ ଗୋଟେ
ହେ ପ୍ରଭୁଙ୍କର ଡୋରି ଲାଗିଲେ ଦେଖିବା ଯିବା ଆଉ
ଆଉ ହଁ ଆମ ଏପଟେ ତ ଯୋଉ ଛୋଟ ଛୁଆଙ୍କ ମାନସିକ ଇଏ ସେପଟେ ସ୍ତ୍ରୀ ଲୋକଙ୍କୁ ବି ନଟାକ
ହଁ ସେ ସେପଟେ ତ ସେ ସେଇଟା ସବୁଠୁ ଇଏ ମାନେ କଣ କହିଲେ ସ୍ତ୍ରୀ ଲୋକ କଣ ବୟସ୍କ ଲୋକ କଣ ବୃଦ୍ଧଠୁ ମାନେ ବାଳକ ପର୍ଯ୍ୟନ୍ତ ଏମିତି ନାହିଁ ବୃଦ୍ଧଠୁ ନା ବାଳକ ମାନ ପର୍ଯ୍ୟନ୍ତ ସମସ୍ତେ ମାନସିକ ତାଙ୍କର ଯଦି ଥିଆଏ, ସେଠି ଯାଇକି ନଣ୍ଡା ହେଲେ ସେମାନଙ୍କର କୁଆଡେ ମାନସିକ ପୂୁରଣ ହେଲା ବେଲେ, ସେମାନେ ଇଏ କରନ୍ତି। ଆମ ଆମର ଏଟି କେବଳ ଛୋଟ ପିଲା ମାନଙ୍କୁ କରାଯାଏ। କିନ୍ତୁ ସେଠି ଏଇଟା ଗୋଟେ ମାନେ, ମୁଁ ଦେଖିଲି। ଆଉ, ବହୁତ ବି ସୁବିଧା ସେଠି କରିଛି। ସବୁ ମାନେ ରହିବା ଖାଇବା ବହୁତ ସୁବିଧା। ଆଉ ଏଇଭଳି ଭାବରେ ଆଉ ସବୁ ଦେଖିଲି, ସେଇଟା ଗୋଟେ ଜାଗା ବହୁତ ଭଲ ଲାଗିଲା। ତିରୁପତି ଆଉ। ଆଉ, କପିଳାସ କେବେ ଯାଇଚନି ନା ଯାଇନାହାଁନ୍ତି?
ହଁ।
ହ୍ୟାଲୋ। ହଁ, କପେଶର ଯୋଉ ତେରଶହ ବାଉନୁ, ହଁ, ହଁ କୁହନ୍ତୁ।
ମୁଁ କହିଲି କପିଳାସ ଯାଇଛି ବହୁତ ଥର। ହେଲେ ସେ ଯୋଉ ତେରଶହ ବାଉନ ପାହାଚ, ମୁଁ ମାନେ ଯାଇପାରିନି, ଠାକୁରଙ୍କ ମାନେ ଗୋଟେ
ଆପଣ ଯୋଉ, ବାରବାଙ୍କୀ, ହଁ ଆପ୍ ଆପଣ ବାରବାଙ୍କୀବାଟେ ମାନେ ଯାଇଛନ୍ତି ହାରି ଆଉ। ତେରଶହ ବାଉନ ପାହାଚ ଚଢ଼ିକି ଯିବାର ସେତେବେଳେ ସବୁ ଯାଉଥିଲେ। ଏବେ ତ ସବୁ ମାନେ ଯୋଉ ଆଣ୍ଠୁ ଗଣ୍ଠି ଲୋକଙ୍କର ମାନେ ସ ସବୁ ଦେଖେଇଲାଣି ସମସ୍ୟା। ତେଣୁ କରି ବି-ଇ-ଇ ଏବେ ଲୋକମାନେ ଯାଇପାରୁନାହାଁନ୍ତି। ତେ-ଏ ପାହଚ ଚଢ଼ିକି ଆଉ। କିନ୍ତୁ ସେତ୍ ତେବେଳେ ମାନେ ପାହାଚ ଚଢ଼ିକି ସବୁ ଯାଉ ଥିଲେ, ଆମର ଆମ ଜେଜେବାପା ମାନେ, ଜେଜେମା ମାନେ ଆଉ, ଆମ ମାଁ ମାନେ ସବୁ ଯାଇଛନ୍ତି ପାହାଚ, ଆମେ ବି ତାଙ୍କ ସାଙ୍ଗେ ଛୋଟବେଳେ ଯାଇଛୁ ପାହାଚ ଚଢି। ସେ ପ୍ରଭୁଙ୍କ ଯୋଉ ଦର୍ଶନ! ପାହାଡ ଉପରେ ଯୋଉ ପ୍ରଭୁଙ୍କର ଦର୍ଶନ ଉଁ ଯଉଁ ଝରଣା କୁ ସୁଲୁସୁଲିଆ ପବନ ବହୁତ ଆନନ୍ଦ ଲାଗେ। ତା'ପରେ ଯେତେ କଷ୍ଟରେ ପାହାଚ ଚଢ଼ିକି ଯାଇଥାଉ। ପ୍ରଭୁଙ୍କ ଦର୍ଶନ-ଅ ମିଳିଲା ପରେ ବହୁତ ଆନନ୍ଦ ଲାଗେ। ଆଉ, ସେ ପାହଚରେ ସବୁ ବସିଲେ, ବସିପଡିଲେ, ହାଲୋ!
ହାଲୋ।
ହଁ କୁହନ୍ତୁ। ହୁଁ।
ମୁଁ କହିଲି, ହଁ, ତମର ନେଟୱାକ୍ ପ୍ରୋବ୍ଲେମ୍ ହଉଛି, ସେତ୍ ଆଉ, ହଁ କପିଳାସ ତମେ ଯୋଉ କହିଲ ତେରଶହ ବାଉନ ପାହାଚ। ଆଉ, ଯୋଉପଟେ ଯିବା ପାଇଁ ଗାଡିରେ ଯୋଉ ଯାଉଛନ୍ତି। ସେ ଥିରେ ବି ମୁଁ ଯାଇପାରିନି। ମାନେ ଠାକୁରଙ୍କର ଏମିତି ମାନେ ଯୋଗ ଯେ, ମୋର ଦର୍ଶନ କରିବା ପାଇଁ ମାନେ-ଏ ଯଉ କ ନାହିଁ, ଠାକୁରଙ୍କର ଗୋଟେ କହନ୍ତିନି! ଯୋଗଜାଗ କଥା ମୋ ନାହିଁ, ବୋଧେ ମୁଁ ପାହାଚକୁ ଗଲି କେତେଟା ପାହାଚ ଆଠ ଦଶଟା ପାହାଚ ଯାଇଛି! ସେଇଠୁ ଫେରିଆସିଲି। ଥିଲି, ମାନେ ଆଉ ଯାଇପାରିବିନି କହିକି ଆଉ ଏପଟେ ଗାଡିରେ ତ କେବେ ଯାଇନି? ଠାକୁରଙ୍କୁ ଜମା ବି ଦେଖିନି? ହେଲେ ଯାଇ ଛି। ସେ ଯୋଉ ତାଙ୍କ ମାନେ, କପିଳାସ ସେ ଜାଗା
ହୁଁ, ସେଇଟା ବହୁତ ମନୋରମ ଦୃଶ୍ୟ! ବହୁତୁ ଆଉ, ସେଠି ଯୋଉଁ ମାନେ ନେ-ଏ-ଏ ମାଙ୍କଡ ମାନେ ଆଉ-ଉ-ଉ-ଉ, ମାନେ ଲୋକମାନେ ସେଠି ସବୁ ଖାଦ୍ୟ ସବୁ ନଉଥିବେ। ଛଡେଇକିରି ନେଇଯାଆନ୍ତି। ଆଉ ହଁ, ଗହ ଗୁରେ ଗୁରେ ଲୋକ ବି ଖାଦ୍ୟ ମାନେ ତାଙ୍କୁ ପରିବେଷଣ କରନ୍ତି। ମାନେ ସେମାନଙ୍କୁ ଦିଅନ୍ତି। ଆଉ ଓ ଏଇଭଳି ଭାବରେ ଆଉ, ହଁ। ଆଉ, ତାଙ୍କର ଯୋଉ ପ୍ରସାଦ ପ୍ରଭୁଙ୍କର ସେଠି ଯାଇକି, ତମେ କିଣିକିରି ଖାଇପାରିବ। ଅରୁଆ ଭାତ, ଡାଲମା, ଖଟା। ସେ ପ୍ରଭୁଙ୍କ ପ୍ରସାଦ-ଅ ମାନେ ସେଠି ଖାଇବ ଯାଇକି। ସେମତି ବହୁତ, ଶାନ୍ତି ଲାଗେ। ଆଉ ସେଠ୍ ଠି ଗୋଟେ ଅଛି, ମରିଚ କୁଣ୍ଡ। ତମର ମାନସିକ ଯାହାର ଯାହା ମାନସିକ ଥିବ ପୁରଣ ହେଲେ ସେ ମରିଚ କୁଣ୍ଡରେ ଉଁ ପୂରଣ ନ ହଉଥିଲେ ସେ ମରିଚ କୁଣ୍ଡରେ ତମେ ଯାଇକି ସ୍ନାନ କରିବ। ସ୍ନାନ କରିକି ତାଙ୍କୁ ମାନେ ପ୍ରଭୁଙ୍କୁ ମାନସିକ କରିକି ଆସିବ। ଅ ଆସିଲା ପରେ ତାପରେ ତମେ ସାନ୍ ସେଟା ତମର ପୁରାଣ ହୁଏ ବୋଲି ମାନେ ପ୍ରଥା ଅଛି। ପୁରଣ ବି ହୁଏ ବାବାଙ୍କର ଆଶୀର୍ବାଦରୁ ବୋହୁତୁ ଲୋକଙ୍କର ବି ପୂରଣ ହୁଏ ଯିଏ ମାନେ ପ୍ରଭୁଙ୍କୁ ମନରେ ଡାକିବ ତାଙ୍କର ନିଶ୍ଚିନ୍ତ ପୁରୁଣ ହେବ ହେଟା ଆଉ ଭାବିବାର ନାହିଁ ପ୍ରଭୁଙ୍କର ଗୋଟେ ଲୀଳା ଅଛ୍ ଚି ବାବାଙ୍କର ସେଟା ନିଶ୍ଚିନ୍ତ ପୂରଣ ହବ ଏଇଭଳି ଭାବରେ ଆଉ ଆମ ର ଏପଟେ ଆଉ। ଆଉ କଣ ଆପଣଙ୍କ ଗାଁରେ କଣ କେମିତି ସବୁ ପାଳନ କରାଯାଏ ର ପର୍ବ?
ହଁ ଆମ ହଁ ଆମ ଗାଁରେ ତ ତେମ୍ ଯେଏଁତି ବାର ମାସ ତେର ଯୋଉ ପର୍ବ। ଓଷା। ହେଲା କରାଯାଏ ହେଲେ ଆଗରୁ ଯେମିତି ଥିଲା ଏବେ ଆଉ ସେମିତି ନାହିଁ। ଯୋଉ ଖୁଦୁରୁକୁଣି ଓଷା ହେଲା ଆଗରୁ ଝିଅ ମାନେ କେତେ ମାନେ ଦୁଇ ତିନି ଘଣ୍ଟା ଧରିକି ଯୋଉ ନାଳକୁ ଜିବା ଗାଧେଇବା ଯୋଉ କଢ଼ ତୋଳିବା ରା ତିରେ ରାତିସାରା ନ ଆଉ ଶୋଇବାନି ଆଜିକାଲି ଆଉ ଝିଅ ମାନେ ସେ ସବୁକୁ ଆଉ ପସନ୍ଦ କରୁନାହାନ୍ତି ଘରେ ଗାଧେଇ କି ମାନେ ନାଳରେ ଗାଧେଇଲେ କାଳେ ଏଁ ଯୋଉ ଉଁ ଦେହ ଖରାପ ହବ ଇଏ କହି ଘରେ ସବୁ ଗାଧେଇକି ଯାଇଁ କି ଯୋଉ ଉଁ ଫୁଲ ପାଣି ଯୋଉ ଦେଇକି ଆମେ ଆସେ ସେତେବେଳୁ କୁହନ୍ତି ଫୁଲ ପାଣି। ଆମର ଏଠି ଆମର ଏବେ ଝିଅ ମାନେ ଆଉ ଯାଉନାହାନ୍ତି। କିନ୍ତୁ ରଜ ପର୍ବ ହେଲା ଏମିତି କେତେ ସବୁ ପର୍ବ ଅଛି ରଜ ତ ଆମର ଓଡ଼ିଶାର ଅଁ ଉଁ। ମାନେ ବଡ଼ ପର୍ବ କିନ୍ତୁ ହଁ କିନ୍ତୁ ଆ ଆଜିକାଲି ଆଉ ରଜ ପର୍ବ ରଜ ପର୍ବ ଲାଖେ ବି ଲାଗୁନି। ଖାଇଲେ ପିଇଲେ ଝିଅ ମାନେ ଘରେ ରହିଲେ। ଆଉ କିନ୍ତୁ ଯେତିକି ହଉ ବହୁତ ଲୋପ୍ ପାଇଯାଇଛି ଆଗ ଅପେକ୍ଷା ଏବେ ବହୁତ ଲୋପ୍ ପାଇ ଯାଇଛି।
ଏବେ ଗାଁ ମାନେ ସବୁ ସହରକୁ ଲୋକ ମାନେ ପଳେଇଲେଣି ତେଣୁକରି ସହରରେ ସେ ସବୁ ମାନେ ଲୋପ୍ ପାଇଗଲାଣି। ଆଉ ଗାଁ ରେ ଯେମ୍- ତି ଆମେ ଗୋଟେ ରଜ ମହୋତ୍ସବ ପାଳନ କରୁଥିଲେ ଏ ମାନେ ଏଇଠି ପ୍ରତିଯୋଗିତା ସ୍ ସବୁ ଇଏ ହୋଉଥିଲା।
ହଁ ହଉଛି ଆ ହଉଛି ହେଲେ ସେ ତେ ହଉ ହଉ ଦିଦି ଆଉ କେତେବେଳେ କଥା ହେବା ହଉ ର
ହଁ ହଁ ହଁ ହଁ।